ହ୍ୟାଲୋ।
ହଁ।
ହଁ କରୁଛ?
ଶୋଇଛି।
ବଢିଆ ଆଉ। ଉଠିନ ନା।
ଉଠିକ
ଚାରିଟା ପଚିଶ ହେଲାଣି ଲେଟ ରେ ଖିଆ ପିଆ ସରିଲା ଶୋଇଲ କି?
ହଁ ସେମତି
ଓହୋ।
ସେମତି ଆଉ।
ହୁଁ। ଆଉ କଣ ଆଜି ଖାଇଥିଲ?
ଆଜି ଖାଇଥିଲି ଭାତ ଡାଲି ସୋୟାବିନ ଆଳୁ କ କଷା।
ହ ହୁଁ ବଢିଆ ଆଉ। ଆଉ ନା ମୁଁ ଶୋଇନି। ଏଇଠି ଟିକେ ଫୋନ ଦେଖୁ ଖୁଥିଲି ମୁଁ କହିଲି କରେ ଟିକେ କଲ୍ କଣ କରୁଛନ୍ତି ଦେଖିବା।
କଣ କହିଲ?
ମୁଁ କହିଲି ଏଇଠି ଫୋନ ଦେଖୁଥିଲି ମୁଁ କହିଲି କରେ ଟିକେ କଲ୍ ଦେଖିବା କଣ କରୁଛ ଛନ୍ତି?
ହଁ ଖାଇକି କଣ ଖାଇଥିଲ ଆଜି?
ଆଜି ମୋର ଆଜି ଅରୁଆ ଖାଇଥିଲି ବା।
କଣ ଓଷା?
ହଁ ମଙ୍ଗଳବାର ନାହିଁ ସେଇ ଜଣେ କହିଥିଲେ ତ ମଙ୍ଗଳବାର କରିବାକୁ ହେଲା ତ ସେଇଥିପାଇଁ ଟିକେ ଖାଇଛି ଅରୁଆ ଆଉ ଟିକେ ଯାଇଥିଲି ଟିକେ ମନ୍ଦିର ଟିକେ ଯାଇଥିଲି ମଙ୍ଗଳାଙ୍କ ମନ୍ଦିର ଯାଇଥିଲି ତାପରେ ସେଠି ଦର୍ଶନ ସାରିକି ଦୀପ ଜାଳିଲି ଏ ଠାକୁର କୁ ମୁଣ୍ଡିଆ ମାରିଲି। ତାପରେ ଆସିକି ଏଇଠି ଅରୁଆ ଭାତ ଭାତ, ଡାଲମା ଆମ୍ବ ଆଳୁ ଚକଟା ହେଇଥିଲା। ଆଉ ହଉଚି ଶାଗ ଭଜା।
ହଁ ହଁ ବଢିଆ ଖାଦ୍ୟ ଖାଇଛ ଆଉ କଣ?
ହଁ ଆଜି ଅରୁଆଟା ଖିଆ ହେଇଛି ଓଷା ବୋଲି ଆଉ।
ଆଉ ତମ ଆଡେ ଆଜି ବର୍ଷା ହେଇଛି ନା ହେଇନି?
ହଁ ବର୍ଷା ହେଇଛି ଯେ କିନ୍ତୁ କଣ କହିଲ ପୁରା ଝିପ୍ ଝିପ୍ ବର୍ଷା ହେଲା। ତାପରେ ମୁଁ ବା ସେଇ ପା ଛାତ ଉପରୁ ଯାଇକି ପୁରା ତର୍ ତର୍ ରରେ ମୁଁ କହିଲି ବୋଧେ ବର୍ଷା ଜୋର୍ ସେ ହବ ନେଇ ଆସିଲି ତାପରେ ଆଣି ସାରିଲା ପରେ ବର୍ଷା କୁଆଡେ ପଳେଇଲା ଏବେ ଖାଲି ମାନେ ବର୍ଷ ବର୍ଷା ପାଗ କରି କିନ୍ତୁ ବର୍ଷା ନାହିଁ ହାଲକା ହାଲକା ଥଣ୍ଡା ଥଣ୍ଡା ପବନ ଦଉଛି। ହୁଁ। ଆଉ।
ଆଉ କଣ କୁହ?
ଆଉ କଣ କହିବି? ଘରେ ସମସ୍ତେ ଶୋଇଛନ୍ତି।
ଘରେ ଶୋଇଥିଲେ, ମା ଉଠିଲାଣି।
ହୁଁ- ହଁ। ହଁ ଚାରିଟା ପରେ ହେଇଗଲାଣି ନା।
ହଁ। ଆଉ ଜେଜେ ବାପା ଉଠିକି ବସିଛନ୍ତି, ଜେଜେମା ବି ବସିଛନ୍ତି ଆଉ।
ଓ ହୋ। ଆଉ କଣ? ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସେମିତି ଆଉ। ଆଉ ତମ ଭଉଣୀ କଣ କରୁଛନ୍ତି?
ମୋ ଭଉଣୀ ସଏ ତାର ଫୋନ୍ ଦେଖୁଛି। ଆଉ କଣ?
ଆଉ କିଛି କୁହ।
ଆଉ କଣ କହିବି? ଆଉ ପଢାପଢି କେତେ ବାଟ କଣ ଯାଇଛି?
ପଢ଼ାପଢ଼ି ସେମିତି ଚାଲିଛି ଆଉ।
ଚାଲୁ ପଢା ତ କେବେ ସରେନି। ଯେତେ ପଢୁଥିବ ସେତେ ପାଠ ଆସୁଥିବ।
ହଁ ବା। ଛୋଟ ବେଳେ ଭାବୁଥିଲେ ଯାହା ହଉ, ଦଶମ ପରୀକ୍ଷା ଆମର ହେଇଗଲା ଦଶମ ଶ୍ରେଣୀ ହେଇଗଲା ଆଉ ସାଡୁକୁ ଟେନ୍ସ୍ ତାପରେ ଦଶମ ଯେମିତି ହେଲା, ନାଇଁ ତା ପରେ ପୁଣି କଲେଜ ପୁଣି କଲେଜ ଏମିତି ଚାଲିଛି ଆଉ, ପାଠ ପଢ଼ା ସ
ମାନେ ଯେତେ ଭାବିବ ଯେ ଟେନ୍ ଟେନସନ ଯାଉଛି ନା ଆସୁଛି ଟେନ୍ସନ୍।
ଆଉ। ସେତେବେଳେ କଣ, ପାଠ ଏବେ ବେଶୀ ଓଲଟା ପାଠ ପଢା ଆଉ ବେଶୀ ଟେନସନ ସେତବେ ସେତେବେଳେ କିଛି ନଥିଲା।
ହୁଁ।
ସେଥିପାଇଁ କହନ୍ତି କି ପି ପିଲାଦିନ ହେଉଛି ସବୁଠାରୁ ମୂଲ୍ୟବାନ।
ହୁଁ।
ଆଉ ସେତିକିବେଳେ ଯେତେ ଯାହା ତମେ ଏଞଜୟ କରିପାରିବ। କିଛି ନାହିଁ।
ହୁଁ। ସବୁଠାରୁ ଛୋଟ ବଳ ସେ ଛୋଟ ବଳ କଥା ମନେ ପଡିଲେ ଏବେ ବି ମାନେ ମନକୁ ଆସେ ଯେ ସେମତି ମୁଁ ଛୋଟ ହେଇକି ଥାଆନ୍ତି ହେଲେ।
ହଁ ବା।
ବହୁତ ବଢିଆ ଲାଇଫ ହଉଛି ସେଟା ଛୋଟବେଳର।
କିଏ କଣ କଲା କିଛି ଟେନସନ ନାହିଁ? ନିଜେ ଦିଇଟା ମାନେ ଶୁଅ ଉଠ ପାଠପଢ଼ ଖେଳ ବିନ୍ଦାସ ଜୀବନ କହିଆକୁ ଗଲେ ବିନ୍ଦାସ ଥିଲା।
ଏଇନେ ଆମେ ଧୀରେ ଧୀରେ ବଡ ହବା ସହିତ ଆମର ମ୍ୟାଚୁରିଟି ବି ହବ ହଉଛି, ଆମେ ଜାଣିପାରୁଛେ କି ପଇସା ପତ୍ର ପ୍ରୋବ୍ଲେମ ହେଲା କି ଘରେ କିଛି ବି ଅସୁବିଧା ହେଲା, ତ ଆମକୁ ବି ଅନୁଭବ ହଉଛି ନା, ଯେହେତୁ ଆମେ ଜାଣିବାର ହେଇଗଲୁଣି। ଏମତି ହଉଚି କଥା ଆଉ କଣ?
ସବୁଠାରୁ ଜଞ୍ଜାଳମୟ ଜୀବନ ଆଉ।
ମଣିଷ ଜୀବନଟା ହିଁ ସେୟା। ପାଦେ ଦୁଃଖ ପାଦେ ସୁଖ।
ତମେ କେତେ ତମର ଛୋଟବେଳ ମିସ୍ କରୁଚ?
ମୁଁ ତ ବହୁତ ମିସ୍ କରେ ମୋ ଛୋଟବେଳକୁ। କାହିଁକିନା ମିସ୍ କରେ ମତେ ଘରେ ଯୋଉ କଥା ମନା କରନ୍ତି, ମୁଁ ସେଇ କାମ ହିଁ କରେ। ତିନଟା ରାତିରୁ ଆମେ ଫୁଲ ତୋଳିବା ପାଇଁ ଯାଉ, ସବୁ ମିଶିକି। ସେଠୁ ଆସିବୁ, ଫୁଲ ଯେତିକି ତୋଳା ହେଇଥିବ ଗୋଟେ ଜାଗାରେ ବସିକି ସେ ପୁଣି ବଣ୍ଟା ହବ। ବଣ୍ଟା ହେଇସାରିଲା ପରେ, ତାପରେ ଯିବୁ ବ୍ରସ୍ ଫ୍ରସ୍ କରିବୁ
ମୁଁ କହିଲି ବଣ୍ଟା ହବ ବୋଲି ଯୋଉଁ ଧ ମାନେ ବଣ୍ଟା ହବ ଫୁଲ ମାନେ ଧଳା ଫୁଲ କେତେଟା ଗଣା ହବ ସମାନ ଭାବରେ ପୁରା ବଣ୍ଟା ହବ, ସବୁ ଫୁଲ।
ଯଦି ବି ଏକ୍ସଟ୍ରା ଏମତି କିଛି ଗୋଟେ ବାହାରି ଗଲା ତାପରେ ପୁଣି ସେଇଟାକୁ ବି ବଣ୍ଟା ହବ।
ହଁ।
ଏମତି ଥିଲା ଆଉ। ସେଇ ବେଣାଟା କିନ୍ତୁ ଆଉ କଣ ଆସିବ?
ଆଉ ଛୋଟବେଳ ସ୍କୁଲ ଟାଇମରେ କିଛି ମାନେ
ସେଇ ମଜା ଲାଗେ ଖରାବେଳ ଟାଇମରେ ଯେତେବେଳେ ମାନେ ମାନେ ଶୋଇ ସାରିଥିବେ ସମସ୍ତେ, ଆମର ସେଇଠି ଅଛି ଟା ଗୋଟେ ବିଲ ଟାଇପର କିନ୍ତୁ ମଜ୍ ମଝିରେ ଏମତି ଯୋଉ ଶ୍ମଶାନ ଯୋଉ ଲୋକ ଇଏ ହୁଅନ୍ତି ସେ ସାଇଡରେ ସବୁ ମୁଗ ଗଛ। ଆମେ ସବୁ ମୁଗ ଚୋରି କରିକି ଆଣିକି ବସିକି ଖାଉ। ସେ ଯୋଉ ମଜା, ମସ୍ତି ସିଏ ଆଉ କଣ ଆସିବ?
ଆଉ ଛୋଟବେଳର ଛୋଟ ଛୋଟ ଫିଷ୍ଟି ଯେମତି ଏସକେ ଘରୁ ଆଳୁ ଆଣିଲାଣି ତ ତ ସେ ଘରୁ ତେଲ ଆଣିଲାଣି, ଏଇଭଳିଆ ଗୋଟେ ଫିଷ୍ଟ ହୁଏ।
ସିଏ ଫୁଣି କେ ଆମର ଗୋଟେ କଥା ଶୁଣୁନ, ଆମର ଯୋଉ ଟଙ୍କିକିଆ ଯୋଉ ମୁଢ଼ି କି ଆସେ ଜାଣିଥିବ?
ହଁ ହଁ।
ଆଗରୁ ଯୋଉ ମାନେ ସିଙ୍ଗେଡା ଟାଇପର ସେପ୍ ଭଳିଆ
ହଁ।
ସେଇ ଟାଇପର ଆସିବ, ଘରେ ଆଳୁ ଚକଡା ହବ କାରଣ ସାଧା ଆଳୁ କିଛି ପଡି ନ ଥିବ, ଆଳୁ ପଶା ହବ ତା ଦେହରେ, ନର୍ମାଲ ଖଟା ପାଣି ଆମ୍ବୁଲ ପାଣି ଏମତି ବୁଡା ହେଇ ଖିଆହବ, ତା ମାନେ ସେଇଟା କଣ ନା ଗୁପଚୁପ।
ହଁ।
ଏମିତି ବି ଆମେ ଆମ୍ବୁଲକୁ ଦଳିକି ତା ଦେହରେ କଞ୍ଚା ଆ ଲଙ୍କା ପିଆଜ କାକୁଡ଼ି ମାନେ ଧନିଆ ପତ୍ର ମାନେ ସବୁ ପକେଇକି ଗୋଟେ ପାଗ କରୁ ସେଇଟା ବି ଆମର ଗୋ ଗୋଟେ ଫିଷ୍ଟ୍ ହେଇଯାଏ।
ହଁ।
ମାନେ ଗୋଟିଏ ଜାଗାରେ ଖାଉଥିବୁ ଆହୁରି ବଢ଼ିଆ ଲାଗେ।
ହଁ ପା। ସବୁ ଝିଅ ମାନେ ଝିଅ ହଉ ପୁଅ ହଉ ସମସ୍ତେ ମିଶିକି ଏଁ କିଛି କିଛି ନା କିଛି ସଂଗ୍ରହ କରି ସମସ୍ତେ ଆଣିବେ ମିଶିକି ଗୋଟେ କରିବେ ତାର ମଜା ଟିକେ ଅଲଗା।
ହଁ।
ଆଉ ଛୋଟବେଳେ ଖେଳକୁୁଦ ସବୁ ଚାଲିଥାଏ।
ସେଇଆ
ଏବେ ବି ଛୋଟ ପିଲା ଏତେ ଖେଳୁ ନାହାନ୍ତି କିନ୍ତୁ ତାଙ୍କର କିଛି ନାହିଁ ତାଙ୍କ ମ ସବୁବେଳେ ଫ୍ରେଶ ଚାଲିଥିବ ଆମକୁ ଟିକେ ବୋରିଙ୍ଗ୍ ବୋରିଙ୍ଗ୍ ଲାଗୁଛି। ଯଦି କଣ ଟାଇମ୍ ପାଇଲ ଶୋଇପଡ଼ ନହେଲେ ମ
ସେଇୟା ନହେଲେ ଫୋନ ଦେଖା ଏଇଆ ତ
ହଁ
ଏ ଫୋନ ଟା ହିଁ ସବୁ ସାରିଦେଲା।
ହଉ ହଉ ମୁଁ ରଖୁଛି ତାହେଲେ।
ହଉ ଯା କଣ କର ଆଉ।
ହଁ